ହାଲୋ ହଁ ବନ୍ଧୁ କୁହନ୍ତୁ ମୋରଜ ମ ଲାଗଥିଲା କି ମୋର ନେଟୱାର୍କ ଇସ୍ୟୁ ହେଲା କି କଣ ସେଥିପାଇଁ ବୋଧେ ହୁଏ ଆପଣଙ୍କ ପାଖକୁ ଆଉ କଲ୍ ଲାଗିବ ନାହିଁ କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ କଲଟି ଲାଗିଗଲା ଏବଂ ମୁଁ ବଞ୍ଚିଗଲି।
ହଁ ଆପଣ ତ ଟିକେ ଅପେକ୍ଷା କରିବେ ନା ଆପଣ କରୁଚନ୍ତି ଯେ କିନ୍ତୁ ଆପଣ ଶବ୍ଦ ଟିକେ ଧୀରେ ଧୀରେ ଶୁଣ ଯାଉଚି ଆଉ ଟିକେ ଜୋରେ କହିଲେ ଭଲସେ ଶୁଣାଯିବ।
ଓହୋ ମୋତେ ଜୋର ମାନେ ଧୀରେ କହୁଥିଲି ତ ସେଥିପାଇଁ ହୁଏତ ଧୀରେ ଶୁଭୁଥିବ ଏବେ ଶୁଭୁଛି ତ? ମାନେ ବରାବର।
ହଁ ଏବେ ବରାବର ସବୁ ଅଛି । କୁହନ୍ତୁ କଣ କରୁଛନ୍ତି?
ମୁଁ ଏଇ ବସିକି ଆମର ଆପଣ ତ ଜାଣିଛନ୍ତି ମୋ ଦୈନନ୍ଦିନ କାମ କଣ ଏବେ ଚାଲିଚି। ତେଣୁ ସେୟଆ ହିଁ ଏବେ ଚାଲିଚି ଆଉ।
ହଁ ଏବେ ଆପଣଙ୍କ ତ ବୋଧେ ଶୋଇକି ଉଠୁଥିବେ, ଆପଣ ତ ଦୈନନ୍ଦିନ ଏବେ ଡେରିରେ ଶୋଇକି ଉଠୁଚନ୍ତି ବୋଧେ ଏବେ ଶୋଇକି ଉଠୁଥିବେ ମତେ ଲାଗୁଚି।
ଆରେ ନା ନା ଏତେ ଡେରି ମଧ୍ୟ ନୁହେଁ ଆଜି ତ ଆସିକି ଦିପହର ହେଲାଣି ଏତେ ଡେରିରେ କେମତି ମୁଁ ଉଠିବି ମୁଁ ଏ ବସ ମୋର ନବମ ଅଧ୍ୟାୟ ପଢୁଥିଲି।
ହଁ ନବମ ଅଧ୍ୟାୟ ହଁ ଆପଣ ବୋଧେ କଲେଜରେ ଆପଣଙ୍କୁ ବୋଧେ ବହି ମିଳିଗଲାଣି ସେଥିପାଇଁ ଆପଣ ବୋଧେ ନବମ ଅଧ୍ୟାୟ କଣଗୋଟେ ଥିବ ଆପଣ ପଢୁଚନ୍ତି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ତ ମନେ ହଇ ନଥିଲେ ଆଉ।
ମୁଁ ତ ମନେ ରଖିଚି, ଆପଣ ଟେ ଧ୍ୟାନ ରଖିଲେ ଭଲ ହୁଅନ୍ତା ସେ ବିଷୟ ଉପରେ କେମିତି କଣ ପଢିଲେ ଆପଣ ଆଗକୁ ବଢିପାରିବେ।
ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ତାହା ତ ଆଉ ମାସ ଧରି ସମୟ ଅଛି। ତେଣୁ ସେଇ ମାସେ ସମୟ ଭିତରେ ହିଁ ମୁଁ ସବୁ କିଛି ପଢାପଢି କରି ସବୁ ପୁରୁଣ ଭାବେ ଶେଷ କରିବାକୁ ଚେଷ୍ଟା ଷ୍ଟା କରିବି ଆଉ।
ହଁ ଆପଣ ଜାଣିଛନ୍ତି ମୁଁ ଆଜି ଯାଇଥିଲି ମୋର ଛୁଟି କାଟିବାକୁ
କୋଉଠିିକ ଯାଇଥିଲୁ?
ଏଇ ଆମ ଘର ପାଖରେ ଏକ ଦୋକାନ ଆପଣ ତ ଦେଖିଥିବେ?
ହଁ ଦେଖିଅଛି ଦେଖି ଅଛି।
ସେଇଠାକୁ ହିଁ ଯାଇଥିଲି ସେଇଠାରେ ଆଜି କାଟିକି ଆସିଛି। ଆପଣ ତ ଜାଣିଥିବେ ମୋର ଛୋଟ ଛୋଟ ଥିଲା, ତଥାପି ମୁଁ କାଟିକି ପଳେଇ ଆସିଲି ଯେହେତୁ! ଗରମ ହଉଥିଲା ଆଉ ସାଙ୍ଗରେ ବି ଦେହ ଖରାପ ଅସୁବିଧା ହଉଥିଲା।
ଓହୋ ଏ ବ୍ୟାପଣ ସମ୍ପୂର୍ଣ୍ଣ ଭାବେ ଶରୀର ସୁସ୍ଥ ଅଛି ତ?
ହଁ ଏବେ ସୁସ୍ଥ ଅଛି ଆଉ କିଛି କାମ ରହିଲେ, କାମ ବି କରିପାରୁଛି ଆରାମସେ।
ତବେ ରହିଥାନ୍ତୁ ମୁଁ ଟିକେ ନଉନ ଆପଣ କିଛି କୁହନ୍ତୁ।
ତାହେଲେ ଠିକ ଅଛି, ମୁଁ ଆଜି ଏକ କିଛି ପଶୁ ମାନଙ୍କୁ ଦେଖିଲି। ଯେଉଁ ପଶୁମାନେ ଅସହାୟ ଭାବରେ ରହୁଥିଲେ ମୁଁ ଆଜି ସେମାନଙ୍କ ଭିତରୁ ଗୋଟେ କୁକୁରଟିଏ ଆଣି ମୋ ଘରେ ପାଳିଛି ଆଉ ସେମାନଙ୍କୁ ଖାଇବାକୁ ପିଇବାକୁ, ଆଉ ସେମାନଙ୍କ ଯତ୍ନ ଭଲ ଭାବରେ ନେଉଛି। ଯାହାଫଳରେ ସେମାନେ ବି ମତେ ଖୁସି ସହିତ ମୋର ଆଗକୁ ଆସୁଛନ୍ତି ଆଉ ମୋ ହାତରୁ ଖା ଖାଦ୍ୟ ଗ୍ରହଣ କରୁଛନ୍ତି, ଆପଣ କୁହନ୍ତୁ ଏଇ ବିଷୟରେ କିଛି?
ଆରେ ବାୱ ଆପଣ ତ ଏବେ କୁକୁର ପାଳିଲେଣି ନା।
ହଁ ଏକ ଅସହାୟ ଜୀବକୁ ଦେଖିଲି ଆଉ ଇଚ୍ଛା ହେଲା, ମୁଁ କହିଲି ତାକୁ କୁ ଟିକିଏ ଭଲର ଯତ୍ନ ନେଲେ ସିଏ ବି ମଧ୍ୟ ଚାଲି ଚାଲି ଖେଳି ପାରିବ।
ଓହୋ ତେବେ ତାର କଣ ହେଥିଲା କି?
ସେ ଚାଲି ପାରୁନଥିଲା ତାର ଗୋଡ ଟିକ ଉପରେ କେଉଁ ଗୋଟେ ଗାଡି ଚଢି ଯାଇଥିଲା।
ଓହୋ ସେ ବି ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛି ତ?
ହଁ ସେ ସୁସ୍ଥ ଅଛି ତ ଖାଦ୍ୟ ଦେଇଛି, ଟିକେ ଡାକ୍ତରଖାନା ନେଇଗଲେ ସେ ପୁରା ଠିକ। ହେଇଯିବ।
ହଁ। ନେଇକ ଯାଆନ୍ତୁ ଏବଂ ତାକୁ ସହ ମାନେ ପୁରା ଭଲ କରି ତାକୁ ଆଣନ୍ତୁ ଭଗବାନଙ୍କ ଦୟାରୁ ସେ ମଧ୍ୟ ଭଲ ହେଇଯାଉ।
ଆପଣ ଦେଖୁନାହାନ୍ତି, ଆଜିକାଲି ଗାଡି ଯେମିତି ଚଲାଉଛନ୍ତି ଗୋଟେ ସାମାନ୍ୟ କୁକୁର ଛୁଆ ଟକୁ ଚଢେଇ ଦେଲେ ମୁଁ ଆଉ କଣ କହିପାରିବି ଏଥିରେ କୁହନ୍ତୁ।
ହ ହଁ ନିଶ୍ଚିନ୍ତ ଆଉ କଣ ବା କହିବ ଲୋକମାନେ ସିନା ଟିକେ ସତର୍କତାର ସହିତ ଗାଡି ଚଲେଇଲେ କିଛି ଟିକେ ଭଲ ହୁଅନ୍ତା।ହେଲେ ନା ସେ ସବୁ କାହିଁକି ତାଙ୍କର ତ ନିଜର କାମ ନିଜର ହଉଛି। ତେଣୁ ସେମାନେ କେବେ ଅପେକ୍ଷା ହିଁ କରୁନାହାନ୍ତି।
ସେଇ ସତରବେ ଚଲୁନାହାନ୍ତି। ଯାହା ବଳରେ ସ୍ଥାନୀୟ ଜୀବଜନ୍ତୁ ଲୋକମାନଙ୍କର ବି ଖଷ କ୍ଷତି ହଉଛିହା ଫଳରେ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି।
ଆଉ ଆପଣଙ୍କର ଦେହ ଫେହ ସବୁ ଭଲ ଅଛି ତ?
ହଁ ମୋର ଭଲ ଅଛି ଆପଣଙ୍କର କେମିତି ଅଛି କୁହନ୍ତୁ।
ଓହୋ। ମତେ ବି ତ ବହୁତ ଭଲ କଥା ଆପଣ ତ ଯହାସସ୍ଥ ଅଛି ଶୁଣି ବହୁତ ଖୁସି ଲାଗିଲା। ଆଉ କୁହନ୍ତୁ କଣ କଣ ବୁଲାବୁଲିରେ ତବେ ମାନେ ଭାବୁଥିଲି ଟିକେ ଯୋଜନା କରି ଥିଲେ ଭଲ ହୋଇଥାନ୍ତା କାରଣ କିଛି ଦିନ ହେଲା ଆମେ କୁଆଡେ ବୁଲିବାକୁ ତ ଯାଇନାହିଁ।
ହଁ ନିହାତି ଆମକୁ ଯୋଜନା କରିବା କଥା। କିନ୍ତୁ ଆଶ୍ଚର କଥା ହଉଛି ମତେ ବେଳେ ବେଳେ ମୋରି କଥାଟି ମତେ ଆଉ ଥରେ ଶୁଣ ଯାଉଛି ଛାଡ। ସେଥିରେ କଣ କରିପାରିବ।
ହଁ ହୁଏତ କିଛି ଅସୁବିଧା ଜନକ ହୋଇପାରେ। ସେ ସେଥିରେ କିଛି କଥା ନାହିଁ ଆପଣ କଥା ହୁଅନ୍ତୁ।ଟିକେ ସହିବାକୁ ତ ପଡିବ ଆଉ କଣ କରିପାରିବା।
ଆପଣ ଯେଉଁ ବୁଲିବା କଥା କହିଲେ ମୁଁ ଭାବୁଥିଲି ସନ୍ଧ୍ୟା ସମୟରେ କୌଣସି ମନ୍ଦିର ଆଡ଼କୁ ଗଲେ ଟିକେ-। ଭଲ ହୁଅନ୍ତା।
ସନ୍ଧ୍ୟା ସମୟରେ ମନ୍ଦିର ଗଲେ ହଁ ନିଶ୍ଚିନ୍ତ ଭଲ ତ ହୁଅନ୍ତା। କିନ୍ତୁ ମୋ ସାଙ୍ଗଙ୍କ ସହିତ ଟିକେ ଆଜି ମାର୍କେଟ ଯିବାର ଅଛି। ତେଣୁ ସେଠାରୁ ଆସିଲେ ଯଦି ହବ ଯଦି- ଇଚ୍ଛା ହବ ତ ଏବେ ଯିବା। କାରଣ ଏବେ କଣ କହିଲେ ଏବେ ବାରମ୍ବାର ଟିକେ ମାନେ ବହୁତ ଥର ବୁଲିବାକୁ ପଳେଇ ତ ସେଥିପାଇଁ ଟିକେ ଏବେ ଆଉ ଇଚ୍ଛା ହଉନି କୁଆଡେ ଯିବା ପାଇଁ।
କିଛି ନାହିଁ କିଛି ନାହିଁ ଆପଣ ଯେତେବେଳେ ଖାଲି ହେବେ ମୋର ବି ଆଜି ବଜାର ଯିବାର ଅଛି। ମୁଁ ସେଇଆ ସେଇଆା କହୁଥିଲି ବଜାର ଯିବା ପରେ ମନ୍ଦିର ଆଡ଼େ ଟିକେ ଯାଇଥିଲେ ଭଲ ହୁଅନ୍ତା। ଆଉ ଛାଡ଼ ବ୍ୟସ୍ତ ଅଛନ୍ତି ନା
ହ ଆଚ୍ଛା ହଉ ଠିକ ଅଛି ତେବେ ଆପଣ ଯଦି କହୁଛନ୍ତି ଆମେ ନିଶ୍ଚୟ ଯିବା ବୁଲିକରି ଆସିବା ଆଉ।
ଯେହେତୁ ଆପଣ କରିଛନ୍ତି, ତ ଧାନ ରଖିବାେ ଟିକେ ସମୟ ଉପରେ ସମୟ ହଇଲା ବଜାର କଥା। ଏଥିରେ ମୋତେ କହିବେ ଯେମିତି ଆମେ ଯାଇପାରିବା ଆପଣ ବନ୍ଧୁଙ୍କ ସହିତ।
ହଁ ନିଶ୍ଚୟ, ଆଉ କଣ ଆଜି ଟିକେ ପଇସା ଫଇସା ବ୍ୟବସ୍ଥା କରିଥିବ। ଆଜି କଣ ଖାଇବାକୁ ଟିକେ ଇଚ୍ଛା ହେଉଛି ବାହାରର।
ହଁ ସେଟା ତ ମୋର ବି ହଉଛି । କିନ୍ତୁ ମୁଁ ବା କଣ କରିପାରିବି? ମୁଁ ତ ଜଣେ ବନ୍ଧୁ ମୋଠୁ ଧାର ରଖିଛି ମୋ ପଇସା ଯଦି ଆସିବ ମୁଁ ବନ୍ଧୁକୁ ମଧ୍ୟ ଦେଇପାରନ୍ତି। କଣ କରିପାରିବି ମୁଁ ଆଉ?
ଓ ତା ବି ସତ। କିନ୍ତୁ ଆଜି ଟିକେ ମୋର ଇଚ୍ଛା ହଉଥିଲା ଆଜି ଟିକେ ଯାଇକି ସେ ବଜାର ର ଚାଉମିନ ନହେଲେ ରୋଲ ଫଲ କିଛି ଖାଇକି ଆସିବାକୁ।
ସେ ଛାଡ କଣ କରିପାରିବା? ଯଦି ଆପଣ ପଇସା ଦିଅନ୍ତେ କିଛି ହେଇ ପାରନ୍ତା। ମୁଁ ତ କରଜରେ ପଡିଛି କରଜ ସୁଝିବାଟା ବି ନିହାତି ଜରୁରୀ ଆଉ କଣ କରିହେବ?
ତାହା ତ ବି ସତତା ଏପଟେ କର ଯୋଗୁ ଏପଟେ ଖାଇବା ପିଇବାର ପଇସା ମଧ୍ୟ ନାହିଁ କଣ କହିବ କିଛି ଜାଣି ହବ ନାହିଁ!
ହଁ ତାହା ବି ଜାଣିହବ ନାହିଁ। ଆପଣ ଗୋଟେ କଥା ପଚାରିବାର ଥିଲା।
ହଁ ପଚାରନ୍ତୁ, ପଚାରନ୍ତୁ ନିଶ୍ଚିନ୍ତ।
ଯଦି ମୁଁ ବାଜାରରୁ ଏକ ଗୋଟେ ଜିନିଷ କିଣିଲି ଆଉ ସେ ଜିନିଷକୁ ଯଦି ମୁଁ ଆଉ ଥରେ ତାକୁ ଦେଇକି ନୂତନ ଜିନିଷ ଆଣିବି ବୋଲି ତାକୁ ଯଦି କହିବି ଯିଏ ମୋତେ କଣ ନୂତନ ଜିନିଷ ଦେବ। ନା ସେଇ ଜିନିଷକୁ ମନା କରିବୁ?
ନା ନା ସେ ତ ନିଶ୍ଚିନ୍ତ ଦେବ । ଯଦି ଆପଣ ମାନେ ତାହା ସହିତ କଥା ହେକି ଆଣିବେ ତେବେ ନିଶ୍ଚିନ୍ତ ସେ ଗୋଟେ ଭଲ ଜିନିଷଟି ଆପଣଙ୍କୁ କିଛି ବିନା କଥାରେ ହିଁ ଦେଇଦବ ସେଥି ସେଥିପ୍ରତି ଆପଣ ଆଉ ମତେ ମାନେ କଣ କହିଲେ ଭାବ ବଳା ହୁହନ୍ତୁ ନାହିଁ। ସେ ଦେଇଦବ କିଛି ଅସୁବିଧା ହବ ନାହିଁ। ଆପଣ ଟିକେ ଲାଜ କରିବା ଲୋକ ନା, ସେଥିପାଇଁ ଆପଣଙ୍କୁ ଏମିତି ଲାଗୁଛି।
ହଉ ଠିକ ଅଛି ଆପଣ ମୋ ସହିତ ଯିବେ। ଯେତେବେଳେ ମୁଁ ଆପଣଙ୍କୁ ଡାକିବି ଆପଣ ମୋ ସହିତ ଗଲେ ମତେ ଟିକେ ଖୁସି ଲାଗିବ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଯେତେବେଳେ ଡାକିବେ ମୁଁ ଆପଣଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି। ଦେଖ କି କରି ଯିବା? ମୁଁ ଭାବୁଛି ବସରେ ଗଲେ ଟିକେ ଭଲ ହୁଅନ୍ତା ।ବସରେ କେତେ ଦିନ ହେଲା ଯିବା ଆସିବା ଆମେ କରିନାହିଁ।
ହଁ ବସ ଯଦି ଯିବା ଠିକ କଥା ଆପଣ ବସ ର ସମୟ ଦେଖନ୍ତୁ ଯେତେ ବେଳେ ହବ ସେତେବେଳେ ଯିବା।
ତେବେ ଆପଣ ଗୋଟେ କାମ କରନ୍ତୁ, ନିଶ୍ଚିନ୍ତ ରୂପରେ ଆପଣ
ଆଉ କୁହନ୍ତୁ ଆପଣ ଅନ୍ୟ କୌଣସି କାମ କରୁଛନ୍ତି?
ଅନ୍ୟ କୌଣସି କାମ ଆଉ କଣ ଯାହା ଏଇ ଖେଳ ତ ରହୁଛି କାମ। ଆଉ କଣ ବା କରିବା ଆମେ ଆଉ
ହଁ, ଆପଣଙ୍କ ପାଖରେ ମତେ ଅନେକ ଶବ୍ଦ ଆସୁଛି । କୌଣସି ଚଢେଇକି ପଶୁପାଳିବାର ଆପଣ କେ ନୂତନ ଚଢେଇକି ପଶୁ ପାଳିଛନ୍ତି କି?
ଚଢେଇ ତ ଆପଣଙ୍କ ଶବ୍ଦରୁ ମତେ ଶୁଭୁଅଛି । ଆପଣ ମୋର ତ ମୋ ପା ତ ଟିକେ ଚଢେଇ ନାହାନ୍ତି ।
ତାହେଲେ କୌଣସି ଆପଣଙ୍କ ମୋବାଇଲ ଫୋନରୁ ଆସୁଥିବ ଆଉ। ସେ ଛାଡ଼ ଯାହା ବି ହୋଇଥାଇ ପରେ। କଣ କରିପାରିବାହ୍?
ହୋଇଥିବ। ଆଉ ଆପଣ କେଉଁଆଡେ କଣ ବୁଲିବାର ପ୍ଲାନିଂ କଲେଣି ନା ନାହିଁ? ମୁଁ ଭାବୁଥିଲି ଟିକେ ତାମିଲନାଡୁ ଯାଇ ବୁଲି ଆସିଥିଲେ ଭଲ ହୋଇଥାନ୍ତା।
ଆପଣ ଆଉ କୁହଁତୁନି, ଏତେ ଦୂର ମୁଁ ଆପଣକଆମ ଘର ପାଖ ମନ୍ଦିର ଡାକିଲି ଆପଣ ମ ନା କରୁଚନ୍ତି, ସିଏତ ବହୁତ ଦୂର ସେ ଆଗାମୀ ଜିଁନ କୁହନ୍ତୁନି! ଆପଣ ଆଗ ମୋ ସହିତ ଆମ ଘ୍ ଘର ପାଖ ମନ୍ଦିର ଚାଲନ୍ତୁ ତା ପରେ ଆପଣ ସେସବୁ ବିଷୟରେ କହିବେ।
ମନ୍ଦିର କଥା ଆପଣ କଣ କହୁଛନ୍ତି? ମୁଁ ମନ୍ଦିର ଯିବା କଥା ହିଁ କହୁଛି। କିନ୍ତୁ କଣ ମୁଁ କହିଲ ସେ ମନ୍ଦିର ସବୁ ଆମେ ବାରମ୍ବାର ଯାଇ ସାରିଛୁ। ଆପଣ ଯେପରି ଜାଣିଛନ୍ତି। ତେଣୁ ସେ ଗୋଟେ ଜାଗାକୁ ବାରମ୍ବାର ଯିବାକୁ ଆଉ ଇଚ୍ଛା ହେଉ ନାହିଁ ତ, ସେଥିପାଇଁ ମୁଁ କହୁଥିଲି।
ଆମେ କଣ ଖାଲି ମନ୍ଦିର ଦର୍ଶନ କରିବାକୁ ଯିବା? ଆମେ ସେ ପାଖରେ ଅନ୍ଥ୍ୟ ଅବସ୍ଥିତ ଥିବା, ପୌ ଏହାଠିକୁ କିଛି ଖେଳକୁଦ ମଧ୍ୟ କରିପାରିବା।
ତା ଅର୍ଥ ଆପଣ କଁ! ବ୍ରାହ୍ମେଶ୍ୱରକ କଥା କହୁଛନ୍ତି?
ନାଇ ସେ ନୁହଁ, ଅନ୍ୟ ଏକ ଘର ପାଖରେ ଯୋଉ ପଡିଆ ଅଛି। ଆମର ସେ ପଡିଆରେ କିଛି ଖେଳିପାରିବା।ଯେଇଭଳିକି, କ୍ରିକେଟ୍ ହୋଇଥାଇପାରେ ସେହିଭଳି।
ଓହୋ! ମୁଁ ଭାବିଲି ଆପଣଙ୍କ ଘର ପାଖ ମନ୍ଦିର କଥା କହୁଛନ୍ତି।
ନାଇଁ, ନାଇଁ ଘର ପାଖ ନୁହଁ। ଟିକେ ଦୂର ହୋଇଯିବ ସେ ଜାଗାଟି ଘର ପାଖରୁ।
ଆଉ ଆପଣଙ୍କର କଣ ଆଜି, ସବୁ ଉ ମାନେ ଭଲ ସବୁ ଦିନ ଆଜି ଯାଇଛି ତ ନା କେମିତି କଣ?
ହଁ ଦିନ ଠିକ୍ ଠାକ୍ ଚାଲିଚି ଆଗକୁ ଦେଖିବା କଣ ହଉଛି? ମୁଁ ତ ଏବେ ଗାଡି ନେଇ ଗୁଟେ ଯା ଦେଖୁ। ଯିବାକୁ ବାହାରିଛି କିଛି ସଉଦାପତ୍ର ଆଣିବାକୁ।ଆପଣ ଯାଆନ୍ତୁ, କଣ କରିବେ ଆଉ?
ଆଚ୍ଛା, ଆପଣ କୁଆଡ଼େ ଯିବେ ନା? ତେବେ ମୁଁ ମ ବୋଧ ହୁଏ ଆପ୍ ପଣଙ୍କୁ ମାନେ ହଇରାଣରେ ପକେଇଲି!
ହଁ, ମୁଁ ଯାଉଚି ଏବେ ଆପଣ ଯାଆନ୍ତୁ କଣ କରିବେ?
ଆଚ୍ଛା, ହଉ ମୁଁ ତବେ ଯାଉଚି ଆଉ।